ଭାଇ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗ ଆଉ
ନମସ୍କାର ମୁଁ ବାଲେଶ୍ଵରରୁ କହୁଛି।
ଆଚ୍ଛା ଆଚ୍ଛା। ବାଲେଶ୍ଵର କୋଉ ପାଖରେ? ମୁଁ ଏଇଠୁ ଗଜପତି ରୁ କହୁଛି, ଗଜପତି ଗଜପତି।
ଆଚ୍ଛା ଆପଣ ଧାମରା ଜାଣିଛନ୍ତି ନା?
ଧାମରା ଭଦ୍ରକର ଧାମରା ହଁ।
ହଁ ସେଇ ଧାମରା ଗାଁ ଭଦ୍ରକ ନୁହେଁ ବାଲେଶ୍ଵର ଗୋଟେ ଗାଁର ନାଁ ଅଛି ଧାମରା।
ଆଉ ଯୋଉ ବନ୍ଦର ଅଛି ଭଦ୍ରକର
ଆ ସେ ତ ଧାମରା ବନ୍ଦର ମୁଁ ଆମେ ଭଦ୍ରକ ନୁହେଁ ଆମେ ବାଲେଶ୍ଵର। ପାଖାପାଖିନା ବାଲେଶ୍ଵର ଗାଁ ନାଁ ଟି ଧାମରା। ଯେମିତି ଜଲେଶ୍ଵର ବ୍ରହ୍ମପୁର ଆମର ଗାଁ ଗୋଟେ ଅଛି ଯାଜପୁରରେ ଜାଣିଛନ୍ତି ତ? ସମସ୍ତ ପାଇଁ ବାଲେଶ୍ଵର ଜଲେଶ୍ଵର।
ଆଚ୍ଛା ଆଚ୍ଛା ଆଚ୍ଛା ଆପଣ ବାଲେଶ୍ୱରେ ପାଖ ପାଖରେ ଗୋଟେ ବରମପୁର ବି ଅଛି ଜାଣିଛନ୍ତି? ବାଲେଶ୍ଵର ଆମଣ ତ ହଁ ନୀଳଗିରି ନୀଳଗିରି ଯୋଉ ରାସ୍ତା ଅଛି। ପଞ୍ଚଲିଙ୍ଗେଶ୍ୱର ରାସ୍ତା ଟା ଅଛି ସେ ପାଖେ ଗୋଟେ ବରମପୁର ଅଛି। ଶେରଗଡ ବୋଲି ଗୋଟେ ଜାଗା ଅଛି ହଁ ହଁ ହ
ଥିବ ଭାଇ ବିଭିନ୍ନ ଜାଗାର ନାଁ ବିଭିନ୍ନ ପ୍ରକାର।
ହଁ ହଁ ହଁ ନାଇଁ ଆମେ ଯାଇଥିଲୁ ମୁଁ ଥରେ ଯାଇଥିଲି ବାଲେଶ୍ୱର ସେଇ ଯୋଉ ପଞ୍ଚଲିଙ୍ଗେଶ୍ଵର ମନ୍ଦିର ପାଖକୁ ଯାଇଥିଲୁ। ହଁ। ବାଲେଶ୍ଵର ଯାଇଥିଲୁ ଆଉ ସେଇ ବାଲେଶ୍ଵର ପାଖରେ ବି ମୋର ସାଙ୍ଗମାନେ ରହୁଛନ୍ତି ବହୁତ ସାଙ୍ଗ ରହୁଛନ୍ତି।
ଆଜ୍ଞା।
ଆଜ୍ଞା ଆଉ ଆପଣ କଣ କରନ୍ତି କଣ? ଘରେ ଆମେ ଦି ଭାଇ ରହୁଚୁ ମାଁ, ବାପା, ମୁଁ।
ଆଚ୍ଛା ଆଉ ଆଜି ଦି ପହରେ କଣ ଖାଇଥିଲେ?
ଦି ପହରେ ତ ଆସିକି ଆମେ ପଖାଳ ଖାଇବା ଲୋକ। କଣ କରିବା ଯାଇଥିଲୁ ବିଲକୁ ଟିକେ କାମ ଲାଗିଚି ପଖାଳ ଟିକେ
ଓହୋ ବିଲରେ ଆପଣଙ୍କ ବିଲ ଅଛି?
ହଁ ଜମି ବାଡି ଅଛି ଚାଷ ବାସ ଚାଲୁଚି।
ତ କଣ ଏବେ ତ ବର୍ଷା ଆସିଲାଣି ଭାଇ ଫସଲ ସମୟ କଣ ଫସଲ ଚାଷ ବାସ କରୁଛନ୍ତି?
ଚାଷ ବାସ ତ ଆମର ଏଠି ସବୁ ପ୍ରକାର ହଉଚି ବର୍ତ୍ତମାନ ଏବେ ଧାନ ତଳି ପଡିଚି। ଆଉ ତାର ଆମର ଯୋଉ ଯୋଉ ପ୍ରଣାଳୀ ହବା କଥା ସେ ପା ତଳି ପଡିଛି ପାଣି ପାଣି ଟିକେ ଅଧିକା ହେଇଗଲେ। ଏ ଜାମ ଅଛି ମୂଲିଆ ଲୋକ ମିଳୁନାହାନ୍ତି ଦି ହଜାର ଚି ଆଉ ଏବେ ଟାସ୍କ କିଲେ।
ଭଲ ଆଉ ଆଉ ପରିବା ଫସଲ କିଛି କରୁନାହାନ୍ତି ଏବେ ତ ଭେଣ୍ଡି ହଉଥିବ ହେଇ
କରୁଚି କରୁଚି ଆମର ଭେଣ୍ଡି, କଲରା, କାକୁଡି। ତାପରେ ଜହ୍ନି, ବିନ୍ସ। ପରିବା ଏପଟେ ଆମର ଏପଟେ ବହୁତ ସସ୍ତା ଥିବ। ବୁଝିଲେ ବାଇଗଣ କୋଡିଏ ଟଙ୍କା ପନ୍ଦର ଟଙ୍କା ଲାଖେ ଆମେ ତ ଯାହା ହଉଚି ମାର୍କେଟ ରେ ଦଉଚୁ ନା ହୋଲସଲରେ। ସେଇ ହିସାବ ରେ ପନ୍ଦର ଟଙ୍କା ଦେଲେ ସେମାନେ କୋଡିଏ ଟଙ୍କା ପଚିଶ ଟଙ୍କା
ହଁ ଆମର ବି ଗାଁ ରେ ଯେହେତୁ ଭାଇ ବାଲେଶ୍ଵରେ ଆମର ବି ପରିବା ପତ୍ର ବହୁତ ଶସ୍ତାରେ ମିଳୁଛି। ସେଇ ପନ୍ଦର ଟଙ୍କା କୋଡିଏ ଟଙ୍କା ଭିତରେ। କିନ୍ତୁ ମାନେ ଆମକୁ ଯୋଉ ଆଜ୍ଞା।
ପରିବା ପତ୍ର ଆମକୁ କେବେ କିଣା ପଡୁନି କି ଚାଉଳ ଚାଉଳ ପତ୍ର କିଣା ପଡୁନି। ଚାଷୀ ଲୋକ୍
ଆଉ ବହୁତ ଅ ଖୁସି ଲାଗିଲା ଭାଇ କାରଣ ଆପଣ ନିଜେ ଦେଶୀ ଚାଉଳ ଦେଶୀ ପରିବା ଖାଉଚନ୍ତି ମାନେ ଆଁ
ଆ ଆଜିକା ସେ ଯୋଉ ବିଜ୍ଞାନ ପଛରେ ନ ଗୁଡେଇକିରି ଆମର ନିଜ ଜ୍ଞାନରେ ଯାହା କରୁଚୁ ସେତିକିରେ ଘର ଖଣ୍ଡେ ଅଛି ନିଶ୍ଚୟ ନିଶ୍ଚୟ ନିଶ୍ଚୟ ନି ନିଶ୍ଚୟ। ଆଉ ଗଲୁ ବିଲରେ ଗଲୁ ଖଟିଲୁ ଆସିଲୁ। ତାପରେ ଗଣ୍ଡେ
ଭଲ ଲାଗେ ଗୋଟେ ଖୁସିରେ ଯିବ ବର୍ଷା ହେଲେ ବିଲକୁ ଗଲେ ବଢିଆ ଲାଗେ ନା?
ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଆପଣ ମାନେ ଆଜି କାଲି ଯୋଉ ସହରୀ ଦୁନିଆର ଲୋକମାନେ ଯୋଉ ମାନେ ସେମାନେ ଯାଇପାରିବେନି ବିଲ ଭିତରକୁ ଗୋଡ ଖସି ପଡିଯିବେ ଗୋଡହାତ ଭାଙ୍ଗି ଯିବ।
ଆଜ୍ଞା।
ବୁଝିପାଇଲେ କିନ୍ତୁ ସେମିତି ଲୋକ ଯାଣିଥିବା ଲୋକ ବି ଯାଇପାରିବ। ଆମକୁ ବି ପ୍ରଥମେ ପ୍ରଥମେ ବହୁତ କଷ୍ଟ ହେଲା କିନ୍ତୁ ଏବେ ଅଭ୍ୟାସ ହେଇଗଲାଣି ଆମ ଯାଉଚୁ, କରୁଚୁ, କାମ ଚାଲିଚି।
ଆଜ୍ଞା।
ହୁଁ, ତାପରେ ଚାଷବାସ ଆରମ୍ଭ ହେଇସାରିଲାଣି ଆ ଭିତରେ।
ଆଜ୍ଞା।
ତମର ସେପଟେ କେମତି ଚାଲିଚି? ଚାଷ ବାସ ଆରମ୍ଭ
ହ ହଁ, ଆମର ଚାଷ ବାସ ଚାଲଚି। ଆମର ତ ଚାଷୀ ଘର ନୁହେଁ, ଆମ ବଡାବାପା ଘର ଚାଷୀ ଘର। ଆମ ବାପା ବ୍ୟବସାୟ କର
ତଥାପି ରାସ୍ତା ତ ଯାଁ ରହୁଛ ଯାଉିବ ଚାଷବାସ ଆରମ୍ଭ ହେଇଛି ନା ନାଇଁ
ହଁ, ଚାଷ ତ ଆରମ୍ଭ ହେଇଗଲାଣି ନା, ହଁ।
ଆଜ୍ଞା, ଆଜ୍ଞା।
ବର୍ଷା ଆରମ୍ଭ ହେଲେଣି, ଧାନ କଟା ବି ସଇଲାଣି, ନା।
ଧାନ, ଧାନ ଲଗେଇବେ ଏବେ।
ହଁ, ଧାନ ଲଗାଉ। ମୁଣ୍ଡ ଅଛି। ଆଉ ବହୁତ ଦିନ ହେଲା ମୁଁ ଗାଁ କୁ ଆସୁନି ନା ଭାଇ ଏତେ।
ଆଚ୍ଛା, ଆଚଛା।
ମୁଁ ଟିକେ ବାହାରକୁ ପଳଉଚି ମଝିରେ ମଝିରେ। ଗାଁକୁ ଏତେ ଆସୁନି ମଁ ଏତେ, ମନ ହଉ ଭାଇ ତମକୁ ବୁଝେଇ ଦଉଚି। ଯଉ ଭାଇ କ ଅଶେଷ ଧନ୍ୟବାଦ ଚାଷବାସ କଥାରେ ଆଉ।
ଆ ଭ କଣ ପାଇଁ ନା ଦେଖନ୍ତୁ, ଦିନ ଆସିଲେ ସମସ୍ତେ ବାହାରିଥିବେ ଶୋଇ ଗାଁକୁ ଆସିବେ। ଆପଣ ନିଜ ଆଖିରେ ଦେଖିଚନ୍ତି କରୋନା ଟାଇମରେ। ବୁଝିପାରିଲେ? ଜିଏ ଯୋଉଠି ଥିଲା ନିଜ ଭିଟା ମାଟିକି ଆସିବା ପାଇଁ ବାଧ୍ୟ। ପ୍ରକୃତି ଏମିତି ଖେଳ ଖେଳିବ ଆପଣ କେତେ ଚାକର ବାକର ରହିଲେ ମଧ୍ୟ, ସେଇ ପ୍ରକୃତି ପାଖକୁ ଆସିବାକୁ ପଡିବ। ନହେଲେ ଆପଣ ଗ୍ରହ ମୁକ୍ତି ନାହିଁ, ବୁଝିପାରିଲେ?
ଆଉ ଗାଁ କଥା ଶୁଣିଲେ ମତେ ବହୁତ ଖୁସି ଲାଗେ। ଭଲ ବି ଲାଗେ। ଗାଁ ଜିନିଷ ସବୁ
ବାହାରେ ନିରାଡମ୍ବର ଜୀବନ ଯାପନ ଟା ବହୁତ ଭଲ ମିଳୁଚି, ବୁଝିପାରିଲେ ନା? ମାନେ ଆପଣ ଯୋଉମାନେ ଗାଁରେ ରହିଛନ୍ତି। ଆଜିକାଲି ସେମାନେ ସବୁ ସେ ସହରର ମହ ଲୋକ ଭଧୁଛି ଲୋକ ଯାଉଛନ୍ତି ଆସୁଛନ୍ତି କିନ୍ତୁ ସେମାନେ ଯାଉ ଯାଇଛନ୍ତି ସେମାନେ ପସ୍ଥଉଛନ୍ତି। ପୁଣି ସେମାନେ ଆସିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଆଜିିକାଲି କେତେ କିଛି ଲୋକ ଚାକିରି ପଛରେ ଥାଇ କିରି ମାନେ ଯାଉଛନ୍ତି ତାଠୁ ବେଟର ଆପଣ ଯ ନିଜ ଜାଗାରେ ନିଜର ଜମବାଡି ଅଛି। ନିଜର କାମ କରିପାରିବେ। ସେତେବେଳେ କରିପାରିବେ କିଛି ଅସୁବିଧା ନାହିଁ।
ମୁଁ ତ ସବୁବେଳେ ଏତିକି ଭାବେ, ଭଗବାନଙ୍କୁ ପ୍ରାର୍ଥନା କରେ ଖଟିବା ଖାଇବା। ଚୋରି ନ କରନ୍ତୁ କାହାର।
ବାସ୍।
ଆଉ ଗୋଟେ କଥା ସବୁବେଳେ କୌଣସି କାମ ଛୋଟ ନୁହେଁ ଭାଇ।
ଛୋଟ ନାଇଁ ନିଶ୍ଚୟ ନିଶ୍ଚୟ, ଦେଖନ୍ତୁ ଚାଷୀ ଯଦି ଚାଷ ନ ଚାଷୀ ଯଉ ଚାଷ କରିବନି ଆପଣ ପଚି ସରିଲ ପରେ ରହି ଲିଫ୍ଟ ମାରିଲେ କଣ ଖାଇଦି ଆପଣ ପେଟ ପଡିଯିବ
ଆମେ ସେ କଂକ୍ରିଟ୍ ଖାଇକି ବେଶ
ସେ ସବୁ ଜିନିଷ ସମାଧାନ ହେଇ ଚାଲୁଚି। ଆଉ କେତେବେଳେ ଆସିଲେ ଆସନ୍ତୁ ଆଜ୍ଞା ଆଜ୍ଞା ଆଜ୍ଞା!
ଯାହା ହଉ ଆପଣ ଚାଷବାସ ନିଜେ କରୁଚନ୍ତି। ସବୁ ଜିନିଷ ପାଉଚନ୍ତି। ଆ ଆମ୍ ବାପା ତ ବ୍ୟବସାୟ ଆମେ ତ କିଣିକି ଖାଉଚୁ ବଡବାପା କେତେବେଳେ ହେଲେ ଦଉ ଅଛନ୍ତି ତାଙ୍କ ଇଚ୍ଛା ସେ ବଡା
ଆଜ୍ଞ ନାଇଁ ଆମର ଏଠି ମୁଗ ମୁଗ, ବିରି ଏ ହୁଏ ପ୍ଲସ କ ଇଏ ଫୁଲକୋବି ଯ ଫୁଲ ହଁ ବିରି ସାରିଲାଣି ବିରି ସରି
ହଁ କାରଣ ମୁଁ ଜାନୁଆରୀ ଫେବୃଆରୀ ବେଳକୁ ଘରକୁ ଯାଇଥିଲି ମାଙ୍କ ପାଖ ମୋ ମା ମତେ ବିରି ସବୁ ଦେଇଥିଲେ ବିରି, ବାଦାମ୍
ହଁ ହଁ ସେଇଟା ଜାନୁଆରୀ ଆରମ୍ଭ ହବ ମାର୍ଚ୍ଚ ଏପ୍ରିଲ ମେ ପର୍ଯ୍ୟନ୍ତ ଚାଲିବ ଟିକେ ଟିକେ ମେ ପରେ
ମାର୍ଚ୍ଚ ମାସ
ହୁଁ ହୁଁ ହୁଁ! ମାର୍ଚ୍ଚ ମାସରୁ ଆରମ୍ଭ ହେଇଯିବ ଟିକେ ଟିକେ ମେ ପର୍ଯ୍ୟନ୍ତ ଧ କନ୍ତା ରହୁଚି ସେଇଟା ମାର୍କେଟ ଆସୁ ଧୀରେ ଧୀରେ ଆଉ।
ହାଁ!
ଆ ସେଇଆ।
ଆମ ମାଙ୍କ ଆମ ଘରଟା ଜମିଦାରି ଘର। ଆମର ସବୁ ଜମି ଦିଆ ହେଇଚି ଚାଷୀ ଭାଇ ମାନଙ୍କୁ। ସେମାନେ ଫସଲ କରି ସବୁ ଦିଅନ୍ତି‌। ଆମେ ଗ ଆମେ ଯିବା
ଆମକୁ ଏତେ କିଣା ପଡୁନି ବୁଝିପାରୁଚନ୍ତି ସେ ଜିନ୍ଷ।
ହ ଆଛା ପରିବା ତ କିଛି କିଣୁନାହାନ୍ତି ଭାଇ ଭଲ ଖୁସି ଲାଗିଲା। ଭାଇ ଗୋଟେ କଥା କଇଲେ ଯୋଉ ନାଲି ଚାଉଳ ମିଳୁଚି ଆପଣଙ୍କ ସେପଟେ?
ନାଁ ଆମର ଏ ପଟ ନାଇଁ ଏପଟେ ସେଇଟା ହଉ ଯୋଉ କଳା ଚାଉଳରା ପ ସେଇଟା।
ଆମକୁ ଟିକେ ନାଲି ଚାଉଳ ଦରକାର କାରଣ ଭାଇଙ୍କୁ ଟିକେ ନାଲି ଚାଉଳ ପସନ୍ଦ ଖାଇବା ପାଇଁ।
ଆଚ୍ଛା ନା‌ ଉସୁୁନା ନା ଅରୁଆ।
ଉଷୁନା ଦେଶୀ ଚାଉଳ ଦରକାର। ଘରେ ଉଷଉଥିବା ଚାଉଳ ଦରକାର ଦେଶୀ।
ଆଚ୍ଛା ଆଚ୍ଛ ଆଚ୍ଛା। ଦେଖିବା ଚେଷ୍ଟା କରିବି ଯଦି ଆପଣଙ୍କ ପାଇଁ କିଛି ଯୋଗାଡ ହେଇପାରିବ ନିଶ୍ଚୟ ନିଶ୍ଚୟ ଆପଣ ପାଇଁ ଟି ପଠେଇ ବ୍ୟବସ୍ଥା କରିବି ଆପଣଙ୍କ ଆଡ୍ରେସଟା ବି ଦେଇଥିବେ‌। ଦେଇ ଦେଇ ମୁଁ ଆପଣଙ୍କୁ ନିଶ୍ଚୟ ଗୋଟେ ଅଛି। ସୁବିଧା ତା ହେଲେ ଆଣଙ୍କୁ ବସ୍ତା ଦେଇ ଦେବି କିଛି ଅସୁବିଧା ନାହିଁ।
ଆଜ୍ଞା!
ଆଉ ଏବେ ଆଗକୁ ପୂଜାପୂଜି ଆସୁଛି ଆପଣ କୁଆଡେବୁଲିବା ପାଇଁ ପ୍ଲାନ୍ କରିୁଚନ୍ତି ନା କଣ
ହଁ ଭାଇ ଦେଖିବା ଏବେ ସମୟ ବହୁତ୍ ଅଛି ପିଲଅଙ୍କ ପୁଅ ଛୁଆଙ୍କର ସବୁ ପରୀକ୍ଷା ଚାଲିଚି। ବୁଝିପାରିଲେ।
ଆଛ ଆଚ୍ଛା ଆଚଛା ଆଉ ଇଏ ରଥଯାତ୍ର
ଅଛି ବାଲେଶ୍ୱର ଆଡେ ଟିକେ କିଛି ଦିନ ରହିବି ପୁଣି ଆସିବି ଏପଟକୁ ଛୁଆଙ୍କ ପରି
ପଦାରେ ପଡି ପଡି ଯାଉଛନ୍ତି।
ନାଇଁ ଭାଇ ନା ପୁରୀ ଫୁରୀ ଏବେ ଯିବାର ନାହିଁ ଛୋଟ ଛୁଆ ପୁରୀ ହଁ ପ୍ରବଳ ଭିଡ
ଆଛା
ଆଚ୍ଛା ଖାଦ୍ୟ ଗ୍ରହଣ ସରିଲାଣି ଦିପହରର ଭାଇ
ହଁ ପଖାଳ ଟିକେ ଖାଇଥିଲି ଶୋଇଥିଲି। ତାପରେ ବସା ବସି ଟିକେ ହଁ ପକ୍ଷ ନାହିଁ ଶୁଖୁଆ ନାଁଇ ଆଜି ଶନିବାର ଟିକେ ନାଇଁ ଆଳୁ ଭଜା ପଖାଳ ଇଏ ଶୁଖୁଆ ଫୁଖୁଆ ସେତେ ଖାଆନ୍ତିନି ମ ଆମର ସାଧାରେ ଭଜା ଭଜି ଲଗେଇ ପଖାଳ ଭାତ ଖାଉଛୁ
ଆଚ୍ଛା ଭଲ କଥା
ହଁ
ଯାହା ଖାଦ୍ୟ ଖାଇଲେ ପେଟ ପଟ ପୁରିଲେ ଗଲା ଭଲରେ ଦିନ କଟିଗଲେ, ଭଗବାନ ଆଶୀର୍ବାଦ ସମସ୍ତେ ଭଲରେ ରହିଲେ ଗଲା
ଆପଣ କୋଉଠି ବି ପାଇବେନି ନିଜ ଘର ଧନ୍ଦାରେ ପଖାଳ ହଉ ପଛେ ଯୋଉ ଇଏ ଅଛି। ମହତ୍ ଅଛି ଆପଣ ବାହାରେ। ନିଜ ରେଷ୍ଟୁରାଣ୍ଟ ଖାଇଲେ ମଧ୍ୟ ତାର ସ୍ବାଦ ପାଇବେ।
ହୁଁ ସେ ତ ସତ କଥା। ରେଷ୍ଟୁରାଣ୍ଟ ଖାଇବା ଅଲଗା କଥା, ଏଠିକା ଖାଇବା ଅଲଗା କଥା।
ସେଟା ନିଶ୍ଚୟ। ଏହା ଆଜ୍ଞା
ଠିକ୍ ସିଏ ଖାଲି ତେଲ ମସଲା ଦେଇକି ଚାକଚମ୍ୟ କରିଦେଉଛି ଯାହା ଦ୍ଵାରା ଦେହ ଖାଲି ଖରାପ ହେଉଛି।
ଉମୁ ହଁ ହଁ
ଫ୍ରିଜ ରେ ରଖି ସବୁ ପ୍ରେଷ୍ଟିସାଇ ଦେଇକି କରିଦଉଛନ୍ତି ମତେ ଜମା
ସବୁ- ସବୁ -ସବୁ -ସବୁ-
ମୁଁ ନିଜେ ଘରେ ତିଆରି କରି ଖାଏ। ଯାହା ଖାଇବା କଥା
ଆଉ ଆପଣ ଆଜି କଣ ଖାଇଲେ?
ଆଜି ଆମର‌
ଆଜ୍ଞା
ଆଜି ତ ବର୍ଷା ପାଗ ଆମର ଭାତ କରିଦେଇଥିଲୁ। ଥିଲୁ ଡାଲମା, ଭଜା, ଶାଗ କରୁଛୁ ଆଉ
ଆଜ୍ଞା, ଆଜ୍ଞା, ଆଜ୍ଞା, ତାହେଲେ ଓଡିଆ ଖାଦ୍ୟ
ଡାଲମା ତ ନ କଲେ ହବନି ଛୋଟ ଘରେ ଛୁଆ ନା ତାଙ୍କ ପାଇଁ ଡାଲମା ହୁଏ। ଭାଇ ଏତିକିରେ ରହିବା ପୁଣି ଆଗାମୀ ସୁଯୋଗ ପଡିଲେ କଥା ହବା। ହଁ ହଉ ରହିଲି ଭାଇ, ନମସ୍କାର, ଜୟ ଜଗନ୍ନାଥ
ଭାଇ କଲ ଟା କଟିନି
ହଁ ମୋର ବି କଟିନି ବା ଆପଣ ସ
ସର୍ଭର ପ୍ରବ୍ଲେମ୍